ହାଲୋ
ହଁ କଣ କରୁଚନ୍ତି ଆପଣ?
ଓ ଏଇଠି ଅଛି ପିଲାମାନେ ବୋଧେ ଆସିଲେ ସ୍କୁଲ୍ ରୁୁ ଆଉ
ହଉ ରୋଷେଇ ସରିଲାଣିି ଆପଣଙ୍କର?
ହଁ ରୋଷେଇ ସରିଗଲାଣି। ରୋଷେଇ ସରିଗଲାଣି ଆଜି ଭାତ ଡାଲି ସନ୍ତୁଳା ଆଉ ଭଜା।
ହଁ ସନ୍ତୁଳା କେମିତି ବନେଇଚନ୍ତି?
ସନ୍ତୁଳା ମୁଁ ଆଜି ପାଣି ସନ୍ତୁଳା କରିଚି ମାନେ ସବୁ ପରିବା ମିଶେଇକି ନୁହଁ ଖାଲି ଆଳୁ ବାଇଗଣ ଛୁଇଁ ଟମାଟୋ ବଡି। ମାନେ ହଳଦୀ ପଡିନି ଫାଷ୍ଟ ଆର୍ ସାରୁ ସାରୁ ଫାଷ୍ଟ୍ ପାଣି ବସାଇଦେଲି ଏ ଫୁଟିଲା ମାନେ ତାତିଗଲା ପରେ ସେଥିରେ ଆଳୁ ସାରୁ ପକେଇଦେଲି ତାପରେ ଯେତେବଳୁ ଫୁଟିଗଲା ସେଥେରେ ବାଇଗଣ ଆଉ ଛୁଇଁ ପକେଇଦେଲି ତାପରେ ସିଏ ଟିକେ ସିଝିଗଲା ପରେ ଟମାଟୋ ପକେଇଦେଲି ହଳଦୀ ପକେଇନି ଲୁଣ ପକେଇଛି ଖାଲି ମାନେ ପାଣି ସନ୍ତୁଳା।
ହୁଁ-ହୁଁ।
ତାପରେ ସିଝିଗଲା ପରେ ତାକୁ ବଘାରି ଦେଲି ବଡି ଭାଜିକି ପକେଇ ଦେଲି ଆଉ ଧନିଆ ପତ୍ ତ୍ର ତ ନଥିଲା ନହେଲେ ଧନିଆ ପତ୍ର ଥିଲେ ପକେଇଥାନ୍ତି ଆଉ, ଏଇ ପାଣି ସନ୍ତୁଳା ଟା ମତେ ଭାରି ବଢିଆ ଲାଗେ।
ହୁଁ।
ଆଉ-ଆଉ ଗୋଟେ ହେଲା ସବୁ ପରିବା ମିଶା ସନ୍ତୁଳା ସେ ଅଲଗା ପ୍ରକାର ଆଉ।
ତ ସବୁ ପ୍ରକାର ପରିବା ମିଶା ସନ୍ତୁଳା ଅଲଗା ଆଉ ପାଣି ସନ୍ତୁଳା ଅଲଗା ଦୁଇଟା ଯାଙ୍କ ଅଲଗା।
ହଁ ଏଇଟା ଟିକେ କଣ କହିଲ ପାଣିଟା ଏନ୍ତି ପୁରା ପାଣି ଭଳିଆ ରହିବ ସିଏ ମିକ୍ସ ହେଇଯାଏ ସବୁ ଆଉ।
ସେ ସବୁକୁ ଟିକେ ଚାପି ଦିଆଯାଏ ସେ ସବୁକୁ ଏ ହଉ
ହଁ-ହଁ-ହଁ ଚାପା ଯାଏନି ଆଉ ସେଟା ଜୁକୁଝୁକିଆ ହେଇକି ରୁହେ। ଏଇଟା ଭାତ ସାଙ୍ଗେରେ ଟିକେ ଭଲ୍ ଲାଗେ, ସେଇଟା ରୁଟି ସାଙ୍ଗରେ ଠିକ୍।
ହଁ ଆରଟା ରୁଟି ସହିତ ଠିକ୍।
ରୁଟି ସହିତ ଠିକ୍। ଏଇ ଯୋଉ ଛୁଇଁଟା ପଡେ ତ ଛୁଇଁ ନଥିଲେ ଇଏ ଭଲ ଲାଗିବନି, ଦିଟା ଛୁଇଁ ଥିଲା ତ ମୁଁ କହିଲ ୟାକୁ ଏମ୍ତି କରିଦବା ଆଉ।
ହୁଁ।
ଆର ଛୁଇଁ ମେନେ, ଛୁଇଁ ନଥିଲେ ଖାଲି ଆଳୁ ବାଇଗଣ ଭଲ ଲାଗିବନି।
ନାଇଁ।
ଇଏ ଶୀତ ଦିନକୁ ଯୋଉ ଫ୍ରେଶ୍-ଫ୍ରଶ୍ ଛୁଇଁ ଗଛରେ ତାକୁ ପକେଇ କଲେ ବହୁତ୍ ଟେଷ୍ଟ ଲାଗେ ଆଉ।
ହଁ।
ଖରା ତମ ଆଡେ କେମ୍ତି ହଉଛି?
ଖରା ବହୁତ୍ ଜୋର୍ ହଉଚି ଆଜି, କାଲି ଯେମ୍ତି ଜୋର୍ ହଉଥିଲା ଆଜି ବି ସେମ୍ତି ଜୋର୍ ହଉଚି।
ବହୁତ୍ ଜୋରେ ଖରା ମାନେ ଟାଣ ଖରା ପୁରା। ବହୁତ୍ ଜୋର ଟାଣ ଖରା ହଉଛି।
ଏ ଯୋଉ ମଝିରେ ଯୋଉ ଚାରି ପାଞ୍ଚ ଦିନ୍ ବର୍ଷା ହେଲା ଆ ପାଗ ବଦଳି ଯାଇଥିଲା। କିନ୍ତୁ ଏବେ ଦୁଇ ଦିନ ହେଲା ପୁଣି ସେ ପୂର୍ବ ଭଳି ଖରା ହେଉଚି।
ପୂର୍ବ ଭଳି ଖରା ହଁ ଠିକ୍ କଥା, ଜୋରେ ଗରମ
ଅ ମୁଁ ତ ଆଜି ରୋଷେଇ କରିଚି ଭାତ ଆଉ ଡାଲମା ଆଳୁ ପ କେଇନି ବାଇଗଣ ଆଉ କାଙ୍କଡ଼ ଆଉ ଟମାଟୋ
ଆଳୁ କାଇଁ ପକା ହେଇନି ଡାଇବେଟିସ୍ କିଏ ଅଛନ୍ତି କି?
ହଁ ଆମ ଶଶୁର ଆଉ ଆମ ନନା ଦୁଇ ଜଣ ଯାକ ଡାଇବେଟିସ୍।
ଓହୋ ହୋ। ହଁ।
ପକେଇକି ସବୁ କଖାରୁ ଅମୃତଭଣ୍ଡା ପକେଇକି ଡାଲ୍ମା କରିଦେଇଚି ଜିରା ଲ ଙ୍କା ଗୁଣ୍ଡ ଦେଇକି ଆଉ ସେ କାଙ୍କଡ଼ ଆଉ ଆଳୁ ଆଉ ଛୁଇଁ ମସଲା ଦେଇକି ଭାଜି ଦେଇଚି ସୋରିଷ ମସଲା ଦେଇକି ଭାଜି
ହଁ। ସେଟା ଭଲ୍ ଲାଗେ ପଖାଳ ସାଙ୍ଗେରେ ତ ସେ ବହୁତ୍ ଟେଷ୍ଟ ଲାଗେ, ପଖାଳ ହଉ ଗରମ୍ ହଉ ସବୁଥିରେ ସେ ଚଳିବ।
ଲେମ୍ବୁ କାକୁଡ଼ି ଅଛି ଆମ୍ବ ଅଛି ମିଶେଇକି ସମସ୍ତେ ଖାଇବେ ଆଉ।
ଖାଇବେ ଆଉ ହଁ। ନାଇଁ କିନ୍ତୁ ସେ ଯୋଉ କାଙ୍କଡ ଆଳୁ ଛୁଇଁ ୟାକୁ ସୋରିଷ ମସଲା ଦେଇ ଭାଜିଲେ ବହୁତ୍ ଟେଷ୍ଟ ଲାଗେ।
ଗୋଲ ଗୋଲ କରି କାଙ୍କଡ଼କୁ ଆଉ ଆଳୁ କାଟିଦେଲି।
ହଁ।
ଆ ଛୁଇଁ ଆଉ
ହଁ।
ଆଉ କଣ ଖାଇଛନ୍ତି?
ମୁଁ ଖାଇଛି ଚୁଡା ଚୁଡା ଭାଜିକି ରଖିଥିଲି। ଆଉ ଚିନି ଅମୁଲି ତ ଗୋଳେଇ ଟିକେ ଖାଇ ଦେଇଥିଲି ନା ଛୁ ଅଳ୍ପ ଟିକେ ଖାଇ ଦେଇେଥିଲି। ଏଇ ଛୁଆ ଗୁଡା ଏନ ଆସିଲେ ଗାଧେଇ ନଥିଲେ ସ୍କୁଲ ପଳେଇଥିଲେ ଏନ ଗାଧେଇକି ଆଇଲି। ତାଙ୍କୁ ଖାଇବାକୁ ଦେଇଦେବି। ବୋଉ ବାପା ଖାଇଦେବ ତାପରେ ଭାତ ଖାଇଦେବେି ଆଉ ମନ ତ ଏଇନା ଗଲେ ଜୁସ୍ ପିଇି ସେ ସକାଳୁ ଯୁୟୁସୁ ପିଇି ଯାଆନ୍ତି ଫଳ ଜୁସୁ ଯାହା ଫଳ ଥିବ ଘ ବାକି ସେଥିରେ ମୁଗ ଗଜା ବୁଟ ଗଜା ପଡେ ସେଟାକୁ ପାଟିଦିଏଥି ତାଙ୍କର ପିଦେଇ ଯାନ୍ତି ପୁଣି ଦିଟା ସାଢ଼େ ଦିଟା ବେଳ କୁ ଆସେ ଆଉ
ଆଉ କିଛି ଖାଆନ୍ତିନି।
ନା ସେଇଟା କସେ ପିଇ ଦିଅନ୍ତିୁ ମାନେ ତିନି ଚାରି ଗ୍ଲାସ ପେଟ ପୁରି ଯାଏ।
ହଁ।
ସେଉ ଫାଳେ ଡାଳିମ୍ ଟିକେ ଆଉ କଦଳୀ ତିନିଟା ଅମୃତଭଣ୍ଡା ଛୋଟିଆ ଖଣ୍ଡେ ପାଚିଲା ଅମୃତଭଣ୍ଡା ଆଉ ମୁଗ ଭଜା ବୁଟ ଭଜା ପିଜୁଳି ଗୋଟେ ତା ମଞ୍ଜି ନ ପକେଇକି ତା ଉପରଟା ଯୋଉ ନରମ ଜାଗା ଟା ଛୋଟ ପିଜୁଳି ଟେ ଏନ୍ ସବ ଯୌନ ଯାହା ଥିବ ସେମିତି ନୁହେଁ କି ସବୁ ଦରକାର ଯୌନ ଯାହା ଥିବ ଆଉ ସେ ଯୋଉ ମୁଗ ଫଳ ଟା ଭୋକ ଲାଗନ୍ତା କିନ୍ତୁ ଏ ଯୋଉ ମୁଗ ଅଜା ବୁଟ ଗଜାର ଟିକେ ହଁ ସେ ଟିକେ ପେଟ ଟା ପୁରରେକି ରଖେ ମୁଗ ହଜାର ବୁଟ ହଜାର ଟା ଟିକେ ନି ତା ଟା ନୁନି ଆଉ ହଁ ସେ ଟିକେ ପେଟ ଟା ପୂରୋଇକି ରଖେ ଆ
ହ
ହଁ ଏଇନା ଛୁଆ ଟା ଖାଇସାରିଲେ ପୁଣି ଶୋଇବେ। ପୁଣି ତାଙ୍କୁ ଉଠା ପୁଣି ସ୍କୁଲ ପାଠ କରିବେ ଏମତି ଆଉ
ଆମର ତ ସକାଳୁ ଚୁଡ଼ା ଆଉ କଦଳୀଟିଏ ଖାଇ ଦେଇଥିଲୁ। ହ ବାପା ଆଉ ତାପରେ ଏବେ ମୁଁ ତାପରେ ଟିକଏ ଟିକଏ ସମୟ ହେଇଗଲା ଯେମିତି ଗୋଟେ ପଖାଳ ଖାଇଲି।
ହଁ।
ପଖାଳ ଆଉ ଭଜା ଏମତି ସେ ଖାଇଦେଇଥିବ ଆଉ ଆଚାର ଟିକେ।
ହଁ।
ସେଇ ଖାଇ ଦେଇଛି।
ହଁ।
ପେଟ ଟା ଟିକେ ମୋର ଗରମ ରହୁଛି ତ ଡକ୍ଟର କହିଛି ପେଟା ସବୁବେଳେ ଥଣ୍ଡା ରଖିବା ପାଇଁ ସେଥିପାଇଁ ଦୁଇ ଦିନ ହେଲା ପୁଣି ଷ୍ଟାର୍ଟ କରିଦେଇଛି ଯୋଉ ଖାଇବା ପଖାଳ ଆଉ
ନାଇଁ ନାଇଁ ଟିକେ ଟିକେ ହବୁଛି ଆ ବି ପେଟ ଖାଲି ରଖିବନି। ଟିକେ ଟିକେ ଖାଇଲେ ସେ ପେଟ ଟା ପୁରରିକି ରହିଲେ ଆଉ ଇଏ ହବନି ବୋଧେ କେତେବେଳ ଯଦି ଖାଇନଥିବ ଭୋକ ଲାଗୁଥିବ ସେଇଠି ପେଟ ଟା ତାତିଯାଏ କି ଗରମ ହେଇଯାଏ। ଗରମ ହେଇଗଲେ। ହଁ। ମେନ୍ କଥା ସେଇଠି ବା। ଆ ସକାଳୁ ଦେଖିବା ଟିକେ ଯୋଉ ଦାନ୍ତ ଘସା ହେଲେ ଦିଇଟା ବେଲ ପତ୍ର ଚୋବେଇ ଦବ। ସେ ପୁରା ଥଣ୍ଡା କରି ରଖିବ। ତମରଟା ଥା, ବେଲ ପତ୍ର ବେଲ ପତ୍ର। ବେଲପତ୍ର ଏଇ ଯୋଉ ତିନ ତ୍ରିଶାଖା ବେଲପତ୍ର ରୁ ଦିଇଟା ଖଣ୍ଡେ ଖାଇଦବ ମାନେ ତିନ ତିନିଟା ଛଅଟା ପତ୍ର।
ହଁ ହଁ।
ସେ ଗ୍ୟାସ୍ ହେଲେ ପେଟଟା ତାତିକି ରହେ। ସିଏ ପୁରା ନର୍ମାଲ କରି ରଖିବ ପେଟକୁ। ମୁଁ ପ୍ରାୟ ଗାଁକୁ ଯୋଉ ଯାଇଥିଲି ଗୋଟେ ଜରିରେ ବହୁତ ଗୁଡାଏ ବେଲପତ୍ର ନେଇଆଇଛି। ସକାଳୁ ଆଗ ଚୋବେଇ ଦଉଛି ନହେଲେ ଭୃସଙ୍ଗ ପତ୍ର। ଭୃସଙ୍ଗ ପତ୍ର ବି ବହୁତ ବଢିଆ କାମ କରିବ। ଖାଲି ଆଣିବ ତୋଳିବ ତାକୁ ଖାଇଦବ ଆଉ।
ହଁ ହଁ।
ଏଇଆ ଆଉ। ସବୁ ଭଲ ଲାଗିବ ସେ। ତୋ ନେକ୍ସଟ୍ ଖାଇବା କେତେବେଳେ ଆରମ୍ଭ ହବ ଗୋଟେ।
ହଁ ସେଟା ଦି ଟା ପରେ।
ଓ ଦିଟା ପରେ। ଏଇନା ମାନେ ସକାଳ କାମ ଶେଷ।
ହଁ ସକାଳ ପାଇଁ ମୁଁ ଖାଇଦେବି। ଧନ୍ୟବା
ହଁ ଆସ୍।
ମୁଁ ପଖାଳ ଖାଉନି।
ନାଇଁ ଖାଇଦେଲେ ଟିକେ ଭଲ ଲାଗିବ। ଯୋଉ ଗରମ ହଉଚି ନା ମୁଁ
ଥଣ୍ଡାରେ ପଖାଳ କହିଲେ
ହଁ ବା। ମୁଁ ଦି ତିନି ଦିନ ହଉ ପଖାଳ ଖାଉଥିଲି। କାଲି ଆଉ କରିନଥିଲି ମାନେ ଖାଇକି ଟିକେ ଭଲ ଲାଗିଲାନି ଆଉ କଣ୍ଟିନ୍ୟୁ ଅଳସୁଆ ଲାଗିଲା। ହଁ ନାଇଁ ପଖାଳ ତ ବ
ସେ ଆମ ଘରେ ସବୁବେଳେ ମୋର ନଅଟା ଭିତରେ ପଖାଳଖିଆ ସରିଥିବ।
ହଁ। ଖାଇଦେଲେ ଭଲ ଲାଗିବ।
ପଖାଳ ଖାଇଦେଲେ ପୁରା ଶାନ୍ତି ଲାଗେ ଏକଦମ୍।
ହଁ ହଁ। ତା ପରେ ଯାହି କାମ ହଉଛି ହଉଥାଉ। ନେକ୍ସଟ ଖାଇବା ଯେତେବେଳ ହଉଛି ହଉ, ନ ହେଲେ ବି ଚଳିବ ନା। ସକାଳ ଖାଇବାଟା ଯୁଆଟେ ଯିବ ବି ପଖାଳ ଯୋଡିଏ ଖାଇଦେଇ ଗଲେ ଆଉ ଯୁଆଡେ ଖାଇବା ମିଳୁ ନ ମିଳୁ କିଛି ଟେନସନ୍ ନାହିଁ। ଆଉ।
ଏବେ ଯିବ।
ହଁ ବା। ପୁରା ରିଲାକ୍ସ ଲାଗିବ।
ଆଉ ପୁଅଟା ସ୍କୁଲ ଯାଇଥିବେ ନା।
କଣ କହିଲେ?
ମୁଁ କହିଲି ପୁଅଟା ସ୍କୁଲ ଯାଇଥିବ, ପୁତୁରାଟା। ନା ତମ ସ୍କୁଲ ଖୋଲା ରହୁନି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ତାଙ୍କ ମୁଣ୍ଡ